ହାଲୋ।
ହଁ ଆପଣଙ୍କୁ ମୋ କଥା ଶୁୁଭୁଛି ଠିକ୍ସେ ଆଜ୍ଞା?
ହଁ ଆପଣଙ୍କ କଥା ଶୁଭୁଛି ମୋତେ। ଆପଣଙ୍କୁ ମୋ କଥା ଶୁଭୁଛି?
ଆଜ୍ଞା-ଆଜ୍ଞା ଆପଣଙ୍କ କଥା ବହୁତ୍ ସ୍ପଷ୍ଟ ଭାବରେ ମତେ ଶୁଭୁଛି ଅଜ୍ଞା। କୁହନ୍ତୁ ଆପଣ ଏବେ କଣ କରୁଛନ୍ତି?
ହଁ ଆମେ
ଆପଣ କିଛି ଗହଳି ପୂର୍ଣ୍ଣ ସ୍ଥାନରେ ଅଛନ୍ତି ବୋଧେ? ଆପଣ କିଛି ହଲ୍ ରେ ବସିଛନ୍ତି କି ଆପଣ?
ହଁ ଏ ଯୋଉ ଫ୍ୟାନ ଟା ବୁଲଚି ତ।
ଓହୋ ଆପଣ ଟିକେ ଫାଙ୍କା ଜାଗାକୁ ନହେଲେ ଯାଆନ୍ତୁ।
ଆଚ୍ଛା-ଆଚ୍ଛା ବେସି ବେଶୀ ଯଦି ଆପଣଙ୍କ ଭୟସରେ କିଛି ଅସୁବିଧା ହେଉଛି ତ ମୁଁ ଫ୍ୟନ୍ ବନ୍ଦ କରିପାରିବି।
ନାଇଁ ଠିକ୍ ଅଛି ଆପଣ କୁହନ୍ତୁ କିଛି ଅସୁବିଧା ନାହିଁଁ। ଆପଣ ଏବେ କଣ କରୁଛନ୍ତି?
ମୁଁ ଏମିତି ବାସ୍ ଗଡୁଛି ଆସିିକି ଖାଇକି।
ଓ ଅଜ୍ଞା ମୁଁ ବି ସେୟା ମୁଁ ଜୁଷ୍ଟ ଏଇନା ଖାଇକି ଆଶିକି ଗଡ଼ୁଚି ଅଜ୍ଞା। ଅ ଆପଣଙ୍କ ଦେହ କେମିତି ଅଛି?
ହଁ ଆମ ଦେହ ବହୁତ୍ ଭଲ ଅଛି। ଆପଣଙ୍କ ଦେହ କେମତି ଅଛି?
ଆଜ୍ଞାଁ ମୋ ଦେହ ବି ବହୁତ ଭଲ ଅଛି। ଆପଣଙ୍କ ଘରେ ସବୁ କଣ
ଆଚ୍ଛା କଣ ଖାଇ ହଁ ଆମ ଘରେ ସବୁ ମାମା ଯାଇଛି ଛାତକୁୁ କଣ ବାବା ଶୋଇଛନ୍ତି। ଭାଈ ଫୋନ୍ ଦେଖୁଚି। ମୁଁ ବସି କଥା ହଉଛି ଆଉ ଆପଣଙ୍କ ଘରେ କିଏ କଣ କରୁଚନ୍ତି ନାଇଁ ସେ
ଆଉ ଆପଣଙ୍କ ଘରେ ସବୁ ଦେହ ଭଲ ଅଛି ସମସ୍ତିଙ୍କର? ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି? ଆଜ୍ଞା ନାଇଁ ଆମ ଘରେ ସେମତି ବାବା ଖାଇକି ବସିଛନ୍ତି ବାମା ବାସ ବାସନ ଧୋଉଛନ୍ତି ମାମା ବି ଦିଦି ଏମିତି ବସିଛନ୍ତି ଆଉ।
ଦେହ ଭଲ ଅଛି?
ଆଜ୍ଞା। ଆମ ଦେହ ବହୁତ ଭଲ ଅଛି। ଆପଣ କରୁଛନ୍ତି ଆପଣ ଏ ଖାଇକି ଗଡୁଛନ୍ତି। ନା ଆଜ୍ଞା--କଣ କହିଲେ?
ହଁ ମୁଁ କହିଲି ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ଆଜ୍ଞା। ଆଜ୍ଞା ବହୁତ ଭଲ ଅଛି। ଆଜ୍ଞା ଆପଣ ହଁ
ଆଚ୍ଛା ବହୁତ ବଢ଼ିଆ। ମୁଁ ସେ ପରୀକ୍ଷା ବିଷୟରେ କିଛି କଥା ହେଇଥାନ୍ତି ଆପଣଙ୍କ ସହ। ସେହି ସମୟରେ ଆମର କଲ ଟିକେ ହଁ ମୁଁ କହୁଥିଲି କି। ତାହେଲେ ତାହାଲେ ଆମର ଯୋଉ ମିଡ ସେମିଷ୍ଟାର ର ଏ ପର୍ଯ୍ୟନ୍ତ ଟାଇମ ଆସିନି। ମାନେ ଡେଟ୍ କି
ନାଇଁ ଆଜ୍ଞା। ଆଜ୍ଞା ଆପଣ ସେ ନୋଟିସ ଟିକେ ଭଲସେ ଦେଖିବେ। ହଁ ଆପଣ ଟିକେ ଭଲସେ ଦେଖିବେ। ସେଇଟା ଆଜ୍ଞା ଆମର ଆସିବ। କୁହାଯାଇନି କିଛି ଆସି ଆସିଛି କି ନାଇଁ। ଆଜ୍ଞା ଆମର ଏପର୍ଯ୍ୟ ଆସିନି। ଆଜ୍ଞା। ଲେଟର ଅନ୍ ଲେଖାହେଇଛି। ଆପଣ ଦେଖିପାରିବେ ବହୁତ ସ୍ପଷ୍ଟ ଭାବରେ ଦେଖିପାରିବେ।
ହଁ ଜାଣିଛି। ଆଉ ମୁଁ କହୁଥିଲି କି? ଆଉ କାଲି ଆମେ ବହିଟା ଆଣିକି ଆସି ସେ ପୁସ୍ତକଟାକୁ ଆଣିବା। ଆଉ କାଲି ଯାହାହେଲେ ବି ହେଲା। ହଁ କାଲି ଆଣିବାକୁ ପଡିବ। ଆଉ ଆପଣ କହୁଥିଲେ। କି ସେ ଯୋଉ କୋଉଟା ବାୟୋଟେକ୍ନୋଲୋଜିର କୋଉଟା ଆଣିବେ ବୋଲି କହୁଥିଲେ? ଆଉ ମୁଁ ସେ ରିଜର୍ନିଂ ବୁକ୍ଟା ଆଣିବି ବୋଲି କହୁଛି।
ଆଜ୍ଞା। ନିଶ୍ଚୟ ଆମେ କାଲି ଟିକେ ବୁଝିକି ଆସିବାକୁ ପଡିବ। ଭାଇ ଆମ ଚିକୁ ଭାଇ କହୁଛନ୍ତି ଆମେ ଟିକେ ଜଲଦି ଯିବାକୁ।
କାଲି କେତେବେଳକୁ ଯିବେ?
ସେଇ ନଅଟା ସୁଦ୍ଧା ଆମେ ବାହାରିବାକୁ ଆମର ଇଛା। ଆଜ୍ଞା।
ଆଛା। ଆ କଣ ଗାଡିରେ ଯିବେ?
ଆଜ୍ଞା। ଆଜ୍ଞା।
ଆଉ ମାନେ ଏତେ ଜଲ୍ଦି ଯାଇ କଣ କରିବେ ସେଠି?
ନାଇଁ କଣ ଜଲଦି କାମ ସାରି ଯାଇକି କ୍ଲାସ୍ କ୍ଲାସ୍ କରିକି ଜଲଦି ଆସିବାର ଅଛି। କୁଆଡେ ଭୋଜି ଖାଇବାକୁ ଜିବେ କହୁଛନ୍ତି ଆମର।
ଆଚ୍ଛା। ଭୋଜି ଖାଇଯିବେ ବହୁତ ହିଁ ବଢ଼ିଆ। ଆଚ୍ଛା। ଠିକ୍ ଅଛି। ହଁ ଆମେ ବି ତାଲେ ଜଲ୍ଦି ପଳାଇ ଆସିବୁ ସେଇ ଜଲ୍ଦି କ୍ଲାସ୍ ସାରିକି। ବୁଝିଲ ସେଇ ଆମେ ତ ସେ ଏଗାରଟା, ବରଟା ବେଳକୁ ଆସୁ ଆଉ।
ଆଜ୍ଞା। ଆପଣ ତ ଜଲଦି ପଳେଇଆସୁଛନ୍ତି। ଆମେ ଟିକେ ନାଇଁ ଆମର ଟିକେ ଆଜି ଇକୁୁ ଭାଇଙ୍କର କ୍ଲାସ ରହିଯାଇଥିଲା। ତେଣୁ ଆମେ ଟିକେ ଆସିବାକୁ ଟିକେ ଲେଟ୍ ହେଇଗଲା।
ଆଚ୍ଛା। ଆଚ୍ଛା। ହଁ ମୁଁ ଜାଣିଛି ଇକୁ ଭାଇଙ୍କର କ୍ଲାସ ଥିଲା। ବଢ଼ିଆ। ଆଉ ଆ ଆମର ତ କ୍ଲାସ୍ ହଉଥିଲା। ଛାଡ଼ ଆମେ ବି କରୁଥିଲେ କ୍ଲାସ। ବହୁତ ବଡ଼ ଆଜ୍ଞା ହଁ ଆପଣଙ୍କୁ ଦେଖିଥିବେ। ହଁ--ହଁ ମୁଁ କହୁଥିଲି ମୁଁ କହୁଥିଲି ନାହିଁ କାଲି କଲି ସେଇଭଳିଆ ହରକତ କିଛି କରିବାନି। ଆମେ କାଲି ଯାଇକି କ୍ଲାସ୍ ହିଁ କରିବାକୁ ଯାଇକି ମାନେ ପିଲା ଆସ ନା ସେ ସେମିତି କିଛି ଫରକ ପଡେନା। ଆମେ ଯାଇକି କ୍ଲାସ୍ କରିକି ଆସିବା।
ନ ଆମକୁ ଟିକେ ଆମର ନିତ୍ୟନ୍ତ କାମ ଅଛି। ତେଣୁ ଆମକୁ ଯିବାକୁ ପଡିବ।
ହଁ ଆମକୁ ଟିକେ ଆମକୁ ଯୋଉ ଲାଜ ଲାଗୁଛି। ଯୋ ଇଣ୍ଟ୍ରୋଭର୍ଟ ପିଲା ଗୁଡା ଆମେ ପଳେଇଆଉଛେ। ସେମି
ହବାକୁ ପଡିବ।
ଆଜ୍ଞା। ଆଜ୍ଞା। ନିଶ୍ଚୟ, ନିଶ୍ଚୟ ଆଉ ଆପଣ କଣ ଖାଇଲେ କଣ?
ଆଜ୍ଞା ଆମେ ଖାଇଛୁ ଆଜ୍ଞା ଭାତ କୁ ମାଛ ତରକାରୀ ଆଉ ଭେ ଣ୍ଡି ଆଳୁ ଭଜା। ଆପଣ କଣ ଖାଇଛନ୍ତି?
ଆଚ୍ଛା। ଆଚ୍ଛା। ଆମେ ସେମିତି ଆମେ ସେମତି ମାନେ ବିରିୟାନୀ ଥିଲା। ବିରିୟାନୀ ଖାଇଥିଲୁ
ଆଜି ଆପଣ ବିରିୟାନୀ ଖାଇଛନ୍ତି ଆଜି। ବହୁତ ଭଲ। ଆପଣଙ୍କ ଅଛି ଘରେ କିଛି ସ୍ପେଶାଲ୍ ଅଛି କି ଆଜ୍ଞା?
ନା ସ୍ପେଶସିଆଲ ନୁହେଁ ସେମିତି ହୁଏ ଆମର ନର୍ମାଲି। ମାନ ୱିକଲି ତ ତିନିଥର ନନଭେଜ ହୁଏ ସପ୍ତାହ
ହଁ ଆମର ବି ସେୟା ୱିଇକ୍ଲି ଆମର ତିନିଥ ଆମର ବି ଆଜ୍ଞା ଏକ୍ଜାକ୍ଟଲି ଆମର ବି ସେଇଆ। ଆ ରବିବାର, ଶୁକ୍ରବାର, ବୁଧବାର ଏମିତି ସବୁ ଆମର ହୁଏ।
ସେପଟ ଆପଣ ତ ନଈକୂଳ ଅଞ୍ଚଳ ମାଛ ଅଧିକ ହେଉଥିବ ଆଉ। ଆଛା ହଁ ଚିକେନ ମାନେ ସମସ୍ତଙ୍କର ଟିକେ ପର୍ଶନାଲି ଫେବ୍ରେଟ।
ଆଜ୍ଞା ନାଇଁ ଆମର ଆଜ୍ଞା ମାଛ ସଦାବେଳେ ଆମର ହୁଏ ନାହିଁ। ଆଜ୍ଞା ଆମକୁ ଚିକେନ ଭଲ ଲାଗେ। ଆଜ୍ଞା ନାଇଁ ଆମର ଆଜ୍ଞା ନଈ ପାଖରେ ଘର ବୋଲି ଆମେ ସଦାବେଳେ ମାଛ ଖାଉ ଏଇଟା ଠିକ କଥା ନୁହଁ ଆଜ୍ଞା ଆମର ସେଇଟା ମାଛ କେମିତି ଓ ଏମିତି କିଛି ଯଦି ଛୁଟି ବାଟି ଥିବ ଆମେ ଯାଉ ଟିକେ ମାଛ ଧରିବାକୁ ନହେଲେ ନାହିଁ।
ନାଇଁ ନାଇଁ ମୁଁ କହୁଛି ମାନେ ଫ୍ରେଶ ମିଳୁଥିବ ନା ପୁରା ସାଙ୍ଗେ ସାଙ୍ଗେ। ସେଇଠି ଧରିକି ଆଣିକି ବିକନ୍ତି ନା ସେ ବ୍ରିଜ୍ ଉପରେ।
ନା ନା ଆମେ କିଣିକି ନଈ ପାଖରୁ ତ ମାଛ କେବେ ଆଣୁନୁ ଆମର ଯେବେ ଇଚ୍ଛା ହବ ମାଛ ଖାଇବାକୁ ଆମେ ନଈରୁ ଯାଇକି ଧରିକି ଆଣିଦଉ ବନିସ୍ ଅଛି ଆପଣ ଜାଣିଛନ୍ତି ଇଲେଟ୍ରିକ ବନିଶି ଆଜ୍ଞା ଆଜ୍ଞା ମେସିନ ର ଖେଡି ଆଜ୍ଞା ଆଜ୍ଞା ଆମ ପାଖରେ ସବୁ ସାରଞ୍ଜାମ ଅଛି ଚାରିଟା କି ପାଞ୍ଚଟା ଅଛି।
ଆରେ ବାପରେ।
ଆଜ୍ଞା ଆମର ଯେବେ ଇଚ୍ଛା ହୁଏ ଆମେ ଆଣିକି ଖାଇଦୋଉ ଆଜ୍ଞା।
ସେଇଠି ତ ଆପଣ ରୋଡ଼ ଉପରୁ ଉଠି ସେ ରୋଡ଼ ତଳକୁ ଖସିଗଲେ ସେଇଠି ତ ନଈ ଆଉ ଧରୁଥିବ ମାଛ ଆଉ।
ଆଜ୍ଞା ନଈ ସଠିକ କଥା ଆପଣ କହିଚନ୍ତି।
ଆଚ୍ଛା ଆଚ୍ଛା ବୋହୁତ ହି ବଢ଼ିଆ।
ନା ଆଜ୍ଞା।
ଭଲରେ ନାହିଁ ମୁଁ ଆମର ଯାହାହେଲେ ବି ସପ୍ତାହକୁ ତିନି ଥର ହିଁ କେବଳ ହୁଏ ନ ନାଇ ଗୋଟେ ଥ
ଆମର ବି ଆଜ୍ଞା ସପ୍ତାହକୁ ତିନିଥର ଖଣ୍ଡେ ହିଁ ହୁଏ ହୁଁ ଯେମିତି ହେଲେ ହୁଏ।
ଯାହାବି ହୋଉ ମାଛ ଆଉ ମଟନ୍ ତ ଯାହାବି ହେଲେ ବି ହୁଏ ବାକି ଆଉ ଅଲଗା ଯାହା ହୁଏ କେବେ ସେଟା ଡିପେଣ୍ଡ କରେ ଅଣ୍ଡା ହୋଉ ନହଲେ ଚିଙ୍ଗୁଡି ନହଲେ ଆଉ କିଛି।
କଣ ହୁଏ ଆଜ୍ଞା।
ଆଚ୍ଛା ଆଚ୍ଛା ନାଇଁ କିନ୍ତୁ ଅଣ୍ଡା ଖାଇବା କଥା ମାନେ ସେ ଯୋଉ ତାର ଧଳା ଅଂଶଟା ଟିକେ ଅଧିକ ପ୍ରୋଟିନ ନୁହଁ କି।
ଅଧିକ ପ୍ରୋଟିନ ଥାଏ ଆପଣ ଖାଆନ୍ତି କି?
ହଁ ମୁଁ ତ ବୋହୁତ ଖାଏ ଆପଣ ଅହ ଆପଣ ମ୍ୟାକ୍ସିମମ୍ କେତେ ଆପଣ ମ୍ୟାକ୍ସିମମ୍ କେତେଟା ଅଣ୍ଡା ଖାଇଦେବେ ଗୋଟେ ଥରକେ?
ନାଇଁ ସେମତି ତ କେମେ ମୁଁ ଆପଣ ଖାଇନେହି କେବେ ସେମତି ଆପ ଆପଣ କହିବା ଅନୁସାରେ ଯେମତି ବେଟ ଲଗେଇ ଖାଆନ୍ତି ସେମତି କେବେ ମୁଁ ଖାଇନାହିଁ ଯଦି ଖାଇ ପାରିବି ଯଦି ସେମତି ମୁଁ ଏବେ କହିପାରିବିନି ସଠିକ ଭାବରେ। ଖାଇବାକୁ କହିଲେ ତ ମୁଁ ଏଜ୍ଞା ଟ୍ରେଟେ ବି ଖାଇ ଦେଇ ପାରିବି। ହଁ ମୁଁ ଖାଇନି କେବେ ସେମତି ତ ମୁଁ କହିପାରିବିନି ସଠିକ୍ ମାତ୍ରାରେ ଆପଣ?
ମୁଁ ସେମତି ମାନେ ଯଦି ଅଣ୍ଡା ତଡ଼କା ହୋଉ କିଛି ବି ଯଦି ହେଇଥିବ ତ ମୁଁ ଆରାମରେ ରୁଟି ପା ରୁଟି ରୁଟି ପାଞ୍ଚଟା ପାଞ୍ଚଟା
ଆଜ୍ଞା ନାଇଁ ଆଜ୍ଞା ଆମେ ବି ଯେମତି ଆମେ ମଝିରେ ମଝିରେ ଏଇ କଣ ଇଚ୍ଛା ହେଲା ଆମେ ଟିକେ ପଳୋଉ ବାହାରକୂ ଖାଇବାକୁ ଘରେ କିଏ କରିକି ଆମେ ଯାଇକି ବାହାର ଖାଇ
ହଁ ଘରେ ବି ଘରେ ବି ଆଇଁଷ ପତ୍ର ଏତେ କରିଲା ବେଳୁକୁ ବୋହୁତ ସାରା ଯାତ୍ରା।
ଆହଁ ବୋହୁତ ସମୟ ଟାଇମ ଲାଗିବ। କରିବାକୁ ଅସୁବିଧା ହବ ତେଣୁ ଟିକେ ଆପଣ ବାହାରେ ଯାଇକି ମଧ୍ୟ ଖାଇପାରିବେ ଭଲ ଜାଗା ଦେଖିକି।
ହଁ ଜାଣିଚି ଆପଣଙ୍କ ପରି ବୋହୁତ । ଆଉ ଆଉ ଆଚ୍ଛା ବୋହୁତୁ ବଡା ନାଇଁ କିନ୍ତୁ ବାହାର ଖାଦ୍ୟ ଅପେକ୍ଷା ଘର ଖାଦ୍ୟ ବୋହୁତ ଭଲ।
ଆହାଁ ଘର ଖାଦ୍ୟ ତ ବୋହୁତ ଭଲ ଲାଗେ ଆଜ୍ଞା ସଠିକ କଥା କହିଚନ୍ତି ଆପଣ ନାଇଁ ଆମେ ମଝିରେ ମଝିରେ କେତେବେଳେ କେମତି ନାଇଁ ନାଇଁ କହିବାକୁ ଗଲେ ଗତ ଏଇ କିଛି ଦିନି ଭିତରେ ଆମେ ବାହାରେ ଟିକେ ଅଧିକ ମାତ୍ରାରେ ଖାଇ ଦେଇଚୁ ବିରିୟାନୀ ହୋଉ ସିଏ ନାନ୍ ପରଟା ହୋଉ
ଆଚ୍ଛା ଆଚ୍ଛା ହଁ ଆପଣ କୋହୁଥୁଲେ ସେ ଯୋଉ ଅ କୁକୁଡ଼ା ମ୍ୟାଗି ହୋଉ
ଆଜ୍ଞା ଆଜ୍ଞା ଚିକେ ଆଜ୍ଞା କୁକୁଡ଼ା ମ୍ୟାଗି ହୋଉଚି ଯାହା ହୋଉ ଆମେ ବୋହୁତ ଚିକି ମାତ୍ରରେ ଖାଇଦେଇଚୁ ଆଜ୍ଞା ଏଇ ଭିତରେ ଇଭେନ୍ ଅ ପହରଦିନ ମଧ୍ୟ ଖା ଖାଇଥିଲୁ ଆଜି ମଧ୍ୟ ଖାଇଥାନ୍ତୁ ଆଜି ମୋର ଇଚ୍ଛା ହେଲାନି ବୋଲି ମୁଁ ଟିକେ ଯାଇପାଇଲିନି ବାହାରକୁ।
ଆଛା ଆଛା ବୁଝିଲି ନହେଲେ ଖାଇଦେଇ ଥାଆନ୍ତ ବୁଝିଲି ଆଛା ଆଛା। ତାହା ବୋହୁତ ବଢ଼ିଆ ଆ ଆପଣ ସେଇଠି ମାନେ କଣ ମାନେ ଆଇସ୍ ହାଟ କିଛି ଅଛି?
ସେମତି କହିବାକୁ ଗଲେ ଆମର ତ ବ୍ରହ୍ମେଶ୍ଵରରେ ଆମର ଦୋକାନ ଅଛି ତେଣୁ ଆମର ସେଠି ସବୁ ଆଇଁଷ ବାଲା ଅଛନ୍ତି ଆମର ଏଠି ମଧ୍ୟ ମାଛ ଦୋ କାନ ପଡେ ବ୍ରିଜ ଉପରେ ଲୋକମାନେ ଧରିକି ଆସିକି ବସ୍ ରଖିଦିଅନ୍ତି ମାଛ ଖାଇବା ପାଇଁ।
ଆଚ୍ଛା ନାଇଁ ମୁଁ ଯୋଉ କୋହୁଚି ଯେମତି ଆମର ପ୍ରପର ଯେମତି ମାନେ ବ୍ରହ୍ମେଶ୍ୱର ଯୋଉ ଦେଖିଥିବେ ଯୋଉ ହାଟ ଆଗରେ ଯେମତି ସେମତି କିଛି
ସେମିତି ଏମ୍ ହାଟ ଏମତି ହଁ ଆଜ୍ଞା, ଅଛି ମାଛ ଦୋକାନ ଅଛି। ଚିକେନ ଦୋକାନ ମଧ୍ୟ ଅଛି। ସବୁ ଅଛି ଆଜ୍ଞା ଆଜ୍ଞା। ଅଛି ଅଛି ଆଜ୍ଞା।
ଆମ ଘର ପାଖରେ ଆଜ୍ଞା ପେଟ୍ରୋଲ ପମ୍ପ ଅଛି। ଆ ଲୁଗା ଦୋକାନ ଅଛି। ପରିବା ଦୋକାନ ଅଛି ସବୁ ଦୋକାନ ଅଛି ଆଜ୍ଞା।
ହଁ ହଁ ସିଏ ତ ସେ ଜାଗା ବହୁତ ଇମ୍ପୃଭମେଣ୍ଟ ହେଇଗଲାଣି ଏଇ କି ଦି କିଛି ବର୍ଷ ଭିତରେ ହିଁ ବହୁତ ବଢିଗଲା। ସେତ ତ ବହୁତ ସାରା ମଣ୍ଡପ ଖାଲି ହେଇଯାଇଛି। ଭଗବାନ ମୋର ତ ତ ମାନେ ସେ ଗୋଟେ ଏଇ କିଛି ଦିନ ତଳେ ତ ସେ ଯେଉ ଆମର ଥିଲା କିଛି ମାସ ତଳେ ଏ ଯେଉଁ ଖ ଟା ମିଠା ଯୋଉ ଦେଖିଥିବେ। ହଁ ସେଠି ମୋର ହଁ।
ହଁ ଆଜ୍ଞା ଖଟା ମିଠା ମଣ୍ଡପ ଆସୁଛନ୍ତି ଆପଣ ଆଜ୍ଞା ଖଟା ମିଠା ମଣ୍ଡପଟେ ସେଇ ଭଳିଆ ବହୁତ ବହୁତ ଦାମିକିଆ ଭୋଜି ସେଠି ହୁଏ।
ହଁ। ସେଇ ଜାଗାରେ ମାନେ ସେ ଯେତେ ସାରା ବି ମଣ୍ଡପ ମୁଁ ସବୁ ଯାଇଛି ମୁଁ ବୁଜା କରିଛି।
ଆଜ୍ଞା ଆଜ୍ଞା ମୁଁ ଯାଇଛି। ମୁଁ ଏରିଆ ରେ କିଛି ମଣ୍ଡପ ଛାଡ଼ିନି।
ଆଚ୍ଛା, ଆଛା, ବହୁତ ହି ବଢ଼ିଆ।
ଆପଣ ଆଜ୍ଞା। ଆଉ ଠିକ ଅଛି ଆପଣ ଯାଆନ୍ତୁ ଶୋଇବେେ କଣ କରିବେ ଆଉ ସକାଳେ ଆମେ ଦେଖାହେବା ଆଉ। ରଖୁଛି ନମସ୍କାର ଆଜ୍ଞା, ଆଜ୍ଞା।